ହ୍ୟାଲୋ।
ଉଁ, ଆଉ କଣ କରୁଚ?
ହ୍ୟାଲୋ।
ହଁ। ହ୍ୟାଲୋ।
ହଁ ହ୍ୟାଲୋ କୁହ?
ହଁ କଣ କରୁଛ କୁହ?
ଏଇ ନା ଏଇଠି ବସିଥିଲି ଆଉ କୁହ?
ଆଚ୍ଛା ଆଉ ଖାଇସାରିଲଣି?
ହଁ ଖିଆ ପିଆ ସରିଲାଣି ତମର?
ହଁ ମୁଁ ଖାଇଥିଲି ସନ୍ଧ୍ୟା ବେଳେ ଟିକେ ଉପମା କରି ଖାଇଥିଲି ଆଉ ରାତିକ କଣ ଖାଇବା ହବ ଆଉ।
ଆଚ୍ଛା। ଆଉ କଣ ସବୁ ଦେହ ବା ଭଲ ଅଛି?
ହଁ ଦେହ ଠିକ ଅଛି ଆଉ। ଏ ମୁଁ କହୁଥିଲି ଏବେ ତ କଲେଜ ତ ଏବେ ଖୋଲିବ ନା
ହଁ।
ହଉ ତମେ କେବେ କଲେଜ ଆସୁଛ?
ହଁ ଏବେ ତ ଖୋଲା ହବ ମୁଁ କଣ ଶୁଣିଥିଲି ନ୍ୟୁଜରେ ଦି ତିନି ଦିନ ଘୁଞ୍ଚିଛି ବୋଲି ଏ ଖରା ସକାଶେ ଆଉ ଦେଖିବା ଖୋଲୁ କଣ ହେଉଛି ଯଦି ବେଶୀ ଜୋର ଖରା ହେଉଥିବ ତ ମୁଁ ଯିବିନି ଆ ମୁଁ ଦୁଇ ତିନି ଦିନ ଛାଡ଼ିକି ଯିବି। ଯଦି କଣ ପଢ଼ାପଢ଼ି ହେଲା କି କଣ ତ ମୋତେ ଟିକେ ତୁମେ କହିବ ଆଉ। ତୁମେ ଯିବ ଫାଷ୍ଟ ଦିନରୁ
ଦେଖିବା ମୁଁ ସେୟା ଭାବୁଛି ମାନେ କିଏ କିଏ ସବୁ ଯିବେ ନହେଲେ ମୁଁ ଥରେ ଏକା ପଳଉଥିବି କେହି ଆସିନଥିବେ ଆଉ ଗୋଟେ ଭଲ ଲାଗିବନି ନା। ହୁଁ ସେଥିପାଇଁ ପ ପଚାଲିକି ତମେ ଯିବ କି ନାହିଁ, ଯାଇଥିଲେ ମିଶିକି ଯାଇଥାନ୍ତେ ଆଉ।
ହୁଁ। ନାଇଁ ବେଶୀ ଜୋରେ ଏବେ ଖରା ହଉଛି ନା ତ ସେଥିଲାଗି ଟିକେ ଘରେ ମନା କରୁଛନ୍ତି କି ଖରାରେ ଟିକେ ସମୟ ବାହାରକୁ ଯିବା ପାଇଁ। ଆଉ ସେଥିଲାଗି ମୁଁ ଆଉ ଯଦି ଖରା ନହଉଥିବ ତ ତାହେଲେ ଯିବା କିଛି ନାହିଁ ଆଉ। ତମେ ବି ସେୟା କର ଖରା ଯଦି ଜୋରରେ ହଉଥିବ ନା ତମେ ବି ଆସ ବନି କାରଣ ମୋତେ ଯେତିକି ଲାଗୁଛି ଖରାରେ କେହି ବି ଆସିବେନି।
ହ ହଁ ସେଇଟା ଠିକ ଯେ କିନ୍ତୁ ଆମେ କଣ କହିଲ କଲେଜ ଖୋଲିବ ଯଦି ଏବେ ନ ବି ଯିବା ହ ସେ ଯୋଉ ଆମର ଯୋଉ ଇଣ୍ଟରନାଲ ହଉନି ନା ଆମର ସେମିଷ୍ଟାର ଯୋଉ ହଉଛି ତାର ଇଣ୍ଟରନାଲରେ ତ କୋଶ୍ଚିନ୍ ଯଉ ଯୋଉ ଡାକନ୍ତି ଯଦି ସେଟା ଯଦି ଆମକୁ ନ ମିଳିବ ଆମେ ହିଁ ହଇରାଣ ହବା।
ହଁ ସେଇଟା ବି ଠିକ୍। କଥା ଆମକୁ ପୁଣି ପାଠ ବି ପଢିବାର ଅଛି ନା ନାଇଁ। ମାନେ ତାକୁ ଦେଖିକି କିଛି ଯଦି ଆମେ ନ ପଢ଼ିବା ତ ଆମେ ବି କିଛି ଜାଣିପାରିବାନି ଆଉ। ଏକ୍ଜାମରେ ଭଲ ମାର୍କ ବି ଆସିବନି।
ହୁଁ ସେଇଆ ତ। ଆ କ ମୁ ସେଥିପାଇଁ କହୁଥିଲି ଯଦି ଏବେଥ ଯଦି ଫାଷ୍ଟ ନ ଯିବା ବର୍ ମୁ। ତିନି ଦିନ ଛାଡିକି ଖରା ହଉ ପଛେ ଯିବା। ଟିକେ ଚେଷ୍ଟା କରିବା କଣ କରିବା ଖରା ତ ମାନେ ତ ଖୋଲିଲେ ତ ସେଥିପାଇଁ ପଡିବ ଯଦି ଖରାରେ ଏକ୍ଜାମ ବି ପଢିବ ଯେ ପାଇଁ ପଡିବ ଆମକୁ। ଖରା ହଉ ବାତ୍ୟା ବନ୍ୟା ଯାହାବି ହଉ
ହଁ ସେଇଟା ଠିକ୍ କଥା ଯାହା ବି ହଉ ତ ଆମକୁ ପଢ଼ିକି ଏକ୍ଜାମ ଦେବାକୁ ପଡ଼ିବ ନା ଆଚ୍ଛା ମୋତେ ମୋତେ ଟିକେ କହିଲ ସେଦିନ ଯେଉଁ ମଝିରେ ଦୁଇ ଦିନ ମୁଁ ଯାଇନଥିଲି ସେଦିନ କଣ କିଛି ଇମ୍ପୋର୍ଟାଣ୍ଟ କ୍ଲାସ୍ ହେଇଥିଲା କି ମୁଁ ଆଉ ତୁମକୁ ପଚାରିବାକୁ ଭୁଲି ଯାଇଥିଲି।
ନାଇଁ ସେମିତି ଇମ୍ପୋର୍ଟାଣ୍ଟ କ୍ଲାସ ନୁହେଁ ସେ ଖାଲି ଏଇ ଆମର ଯୋଉ ଇଣ୍ଟରନାଲ ଯୋଉ ରହିବ ସେଇ ତାର ବିଷୟରେ କହୁଥିଲେ କି ଆମର ଏ ଥର ଅ ଆମର କୋଡ଼ିଏ ମାର୍କ ରହିବ ଇଣ୍ଟରନାଲର ଆଉ ଅଶୀ ମାର୍କ ରହିବ ସେମିଷ୍ଟରର ଇଣ୍ଟରନାଲ ତ ଆମକୁ ମାନେ କଲେଜ ତରଫରୁ ତ ଆମକୁ କୋଶ୍ଚିନ୍ ଦେଇଦେବେ ବାକି ଆମକୁ ସେଇଆକୁ ଟିକେ ଭଲସେ ପଢିକି ଆମକୁ ଲେଖିବାର ଅଛି ଆଉ। ଆଉ ସେଇ ଯଉ କୋଡିଏ ମାର୍କ ର ମାର୍କ ବି କଲେଜ ଆଡୁ ହିଁ ଆସିବ ସେଟା ଆଉ ବୋର୍ଡ କୁ ଯିବନି ଯେ ଯେତେବେଳେ ସେମିଷ୍ଟାର ସରିବ ସେଇ ଏକା ସାଙ୍ଗରେ ଦିଟାଙ୍କ ମାର୍କ ମାନେ ଆସିବ ମିଶିକି। ହେଲା ଏପଟ ସେ ଟିକେ ମାନେ ଏମିତି ଟିକେ ସୁବିଧା ଯୋଉ ହେଇଯାଇଛି ଆର ଟିକେ ପ୍ଲସ ଥ୍ରିରେ ଟିକେ ମାର୍କ ଟା ଉଠୁଛି ଟିକେ ଅଧିକ।
ଅ ହଁ ସେଇଟା ତ ଠିକ୍ କଥା ମୁଁ ତ ସେଦିନ ଯାଇନଥିଲି ହଉ ଯଦି ସାର୍ କଣ ଇମ୍ପୋର୍ଟାଣ୍ଟ କୋଶ୍ଚି ଚିନ୍ କହିଥିବେ ତ ମୋତେ ଟିକେ ତୁମେ ୱାଟସପରେ ପଠାଇଦବ ଆଉ।
ହୁଁ। ସେମ ତ କହୁଥିଲେ କହିବେ ବୋଲି ମୁଁ ସେ ଭାବିଲି ଯଦି ଥର ୟା ଭିତରେ ଯଦିମକୁ ଦେଇ ଦିଅନ୍ତି ଆମ ପାଖରେ ଯଦି ନଥିବ ଧର ଯଦି ସଡନ ଇଣ୍ଟରନାଲ କରିଦେବେ ଆମେ ହଇରାଣ ହବା ନା ପଢିବା ପାଇଁ ଆମକୁ ସମୟ ମିଳିବନି ତାପରେ କୋଶ୍ଚିନ୍ ବି କଣ ଆମେ ଯଦି ନ ଜାଣି ପାରିବା ଏ ପରୀକ୍ଷା ପୂର୍ବ ଦିନ ପଢିଲେ ଆଉ ଏତେ ନା ମନରେ ରହିବ କି ଆଗୁଆ ଟିକେ ଇଏ କଲେ ଭଲ ହବ।
ହଁ ପରୀକ୍ଷା ପୂର୍ବଦିନ ଯଦି ବର୍ଷ ଯାକ ଆମେ ପାଠ ପଢିବାନି ପରୀକ୍ଷା ପୂର୍ବ ଦିନ ପାଠ ପଢିକି କଣ କରାଯିବ କିଛି ତ କରିହବନି ନା।
ତ ଆମକୁ ଯାହାବି ହେଲେ ନ ହେଲେ ମାନେ ଟିକେ ଆଗରୁ ପ୍ରିପେୟାର ହେବାକୁ ପଡ଼ିବ ନହେଲେ ଖରାପ ମାର୍କ ଆସିଲେ ତ ଘରେ ଜାଣିଥିବ କେଉଁ ଭଳି ପାଟି କରିବେ କହିବେ ଆମେ ଆ ଏତେ କଷ୍ଟ କରିକି ତମକୁ ପାଠ ପଢୋଉଛୁ ଇଏ କରୁଛୁ ଦେଖିଲା ବେଳକୁ ତମେ ଏତେ ଖରାପ ମାର୍କ ଆଣୁଚ
ହଁ ତାପରେ ଆଉ ଗୋଟେ କଥା ଜାଣିଛ ନା ଆମର ଇଣ୍ଟରନାଲ ମାନେ ପରେ ପରେ ଇଣ୍ଟରନାଲ ଦି ତିନି ଦିନି ପରେ ଆମର ଯୋଉ ସେମିଷ୍ଟାର ଫର୍ମ ଫିଲପ ଟା କରିଦେବେ ହେଲା। ଟିକେ ବୋ ନୋଟିସି୍ ବୋର୍ଡ ଟିକେ ଆସିଲା ବେଳେ ବି ମାନେ ଧ୍ୟାନ ରଖୁଥିବେ ନହେଲେ କେତେବେଳେ ଫର୍ମ ଫିଲ୍ଅପ କରିଦେବେ ଆମେ ଜାଣି ପାରିବାନି।
ହଁ ସେଇଟା ବି ଠିକି୍ କଥା ସେ କେତେବେଳେ ନୋଟିସି୍ ବାହାର କରୁଚନ୍ତି ତ ଏମିତି ଇନିଫର୍ମ କିଛି କରୁନାହାନ୍ତି ନା ତ ଆମକୁ ସବୁବେଳେ ବି ନୋଟିସି୍ ବୋର୍ଡ ଚେକେ୍ କରିବାର ଅଛି କେତେବେଳେ କଣ ସେ ନୋ ସ ବାହାର କରୁଚନ୍ତି। ଆଚ୍ଛା କିଛି ତମେ ପ୍ରାକ୍ ଟିକାଲ ହେଲେ ବି ଆମର ଯୋଉ ହଵ ପ୍ରାକ୍ଟିକାଲ ମାର୍କ ବି ତ ଆର୍ଡ। ହବ ନା ସେଇଟା ବି ତ ଆମର ଏସେ ଏସେଟ୍ରା ମାର୍କ ତ ତାର କିଛି ନୋଟ୍ କରିକି ତମେ କରିଲଣି।
ନାଇଁ ପ୍ରାକ୍ଟିକାଲ ନୋଟ କିଛି କରିନି ସେ ଏ କହିଛନ୍ତି ଏଥର ଗଲେ। ଆମର ଯୋଉ ଅଂ କୋଶ୍ଚିନି୍ ଟା ଦେବେ। ଆଗେ ଆମର କେମିତିକା ହବ ମାନେ କୋଉ ଭଳିଆ ଆମକୁ ଡିଜାଇନି୍ ଆମେ ବନେଇବୁ। ବା ଆମର ସବୁ କଣ ସବୁ ରହିବ ଇଏ। ସେଇଟା ଆମର ଯୋଉ ପୂର୍ବ ଯୋଉ ବ୍ୟାଚ ଥିଲେ। ତାଙ୍କର କେତେ ଗୁଡାକ ନୋଟ ଅଛି। ମାନେ ଏଠି ଲାଇବ୍ରେରୀ ରେ ଅଛି। ତ ସେଠି ସେ ମ୍ୟାଡାମ କହିଛନ୍ତି କି ଆମକୁ ତା କପି ଟା ଦେଇଦେବେ। ହେଲା। କପି ଟା ଦେଲେ ଆମେ ସେ ମାନେ ସେଇଭଳିଆ ଦେଖିକି ଟିକେ କରିବା ଆଉ।
ହଁ ସେଇଟା ଦେଲେ ବି ଆମକୁ ସୁବିଧା ହେବ। ଆମେ ବି ଟିକେ ଜାଣିପାରିବା କେମିତି କଣ? ହେଵ ନ ହେଲେ ସେମିତି। ଏକା ଏକା କଲେ ତ ସବୁ ଭୁଲ ଭାଲ୍ ହେଇଯିବ। ଆଉ ମାର୍କ ବି ଭଲ ଆସିବନି କଟିଯିବ।
ହଁ ଏଟା ତ ଏଥର ଆମେ ଲେଖିଦବା। ସେ ପୁଣି ତ ଯୋଉ ଆସି। ଥିବେ ନା ବାହାରୁ ଭାଇବା ପାଇଁ।
ହଁ ହଁ ସିଏ ତ ଆସିବେ କିନ୍ତୁ। ତଥାପି ମୁଁ ଯେତିକି ଜାଣିଛି ସି ଏତେ ମାନେ ହାଡ। କୋଶ୍ଚିନ ପଚାରନ୍ତିନି। କିନ୍ତୁ ତମେ ଯେଉଁ ପ୍ରାକ୍ଟିକାଲଟା ଲେଖିଥିବ ନା ନୋଟସରେ। ତ ସିଏ ତାକୁ ହିଁ ମାନେ ବେଶ କରିକି। କିଛିଟା କୋଶ୍ଚିନି୍ ପଚାରନ୍ତି ତ ଆମେ ଯାହାବି ପ୍ରାକ୍ଟିକାଲ ନୋଟରେ ଲେ ଖିବା ସବୁ ତ ଆଉ ତାଙ୍କଠୁ ତ କପି କରିଦେଲେ ହବନି ନା। ମାନେ ସେ ନୋଟସ ରୁ ଏ ନୋଟସକୁୁ କପି କରିଦେଲେ ହବନି ତ ଯାହାବି ଆମେ ଲେ ଶିଖିବା ଆମକୁ ଟିକଏ ତା ବିଷୟରେ ପଢ଼ିବାକୁ ପଡ଼ିବ। ତା ଉପରେ ଟିକିଏ ଧ୍ୟାନ ଦେବାକୁ ପଡ଼ିବ। କାମେକୋ।